ଜପ
ନମସ୍କାର ଜୟ ଜଗନ୍ନାଥ।
ଖୁସିରେ ରୁହନ୍ତୁ ଆପଣଙ୍କ ଚଲା ପଥ କୁସୁମିତ ହଉ ଫୁଲର ବର୍ଷା ହଉ। ଆପଣ କଣ କରୁଛନ୍ତି ଆଜ୍ଞା ସ୍ଵାଗତମ ଆପଣଙ୍କୁ। ଆପଣ କଣ କରୁଛନ୍ତି?
ମୁଁ ବର୍ତ୍ତମାନ ଖାଇକି ଟିକେ ବିଶ୍ରାମ ନଉଛି।
ଜ୍ଞା
ହୁଁ ଆପଣ କଣ କରୁଛନ୍ତି?
ହ ଆମେ ରନ୍ଧନ କାର୍ଯ୍ୟ ଅଧା ଅଧି କରି ଏଠି ଆପଣଙ୍କ ସାଙ୍ଗରେ ବା ତାଳବ କରୁଛୁ।
ଆଚ୍ଛା ଆଚ୍ଛା।
ଖାଲି ମେଘ ପାଗରେ ନିଦୁଆ ନିଦୁଆ ଲାଗୁଛି। ଶୋଇପଡିବାକୁ ଇଚ୍ଛା ହଉଛି ହେଲେ କଣ କରିବା। କର୍ମ କ୍ଷେତ୍ରରେ ଯେତେବେଳେ ପାଦ ଦେଇଛୁ ଆସିଛୁ ଅଭିନୟ କରିବାକୁ ଅଭିନୟ ତ କରିବୁ। ଆଉ କଣ କରିବା ଆଜ୍ଞା। ଆଉ ଆଜି ଚାଲନ୍ତୁ କୁଆଡା କୁଡା ବୁଲିବାକୁ ଯିବା ଏ ପାଗେ ରେ।
କୁଆଡେ ଯିବା?
ଓ କୁଆଡେ ଆପଣ ଗୋଟେ ନୂଆ ଜାଗା କୁହନ୍ତୁ। ଆମର ଭଲ ମାନେ ଯୋଉଠି ସେ ଜାଗାରେ ମାନେ କିଛି ଗୁଡା ଘଟ ଘଟଣା ଘଟିଥିବ ଲୋକ ତାକୁ ମନେ ରଖିଥିବେ। ସେମିତି ଗୋଟା ଜାଗା କୁହନ୍ତୁ ଆପଣଙ୍କ ନଜ ରେ ଯଦି ଅଛି।
ଉଁ ହଁ। ହ ଭୁବନେଶ୍ୱଵର ତ ଭୁବନେଶ୍ଵର ହଉଛି ଆମର କଣ ରାଜଧାନୀ।
ଆଜ୍ଞା।
ସେଇଠି ତାକୁ ମନ୍ଦିର ମାଳିନୀ ସହର ବୋଲି କୁହନ୍ତି।
ଆଜ୍ଞା।
ତ ଚାଲନ୍ତୁ ଯଦି ବୁଲିଯିବା ସେଆଡେ ବୁଲିଯିବା।
ଆଉ ଭୁବନେଶ୍ଵରରେ ସବୁ କି କି ମନ୍ଦିର ଅଛି କହିଲ?
ରାଧାକୃଷ୍ଣଙ୍କର ମନ୍ଦିର ଶିବ ମନ୍ଦିର ଲିଙ୍ଗରାଜ ମନ୍ଦିର।
ହଁ ହଁ ଲିଙ୍ଗରାଜ ମନ୍ଦିର ମୁଁ ଯାଇଛି। ଆପଣ ଯାଇଛନ୍ତି ଲିଙ୍ଗରାଜ ମନ୍ଦିର।
ହଁ ଆଜ୍ଞା ସେଇଠି ଆଉ ଗୋଟେ ବି ମନ୍ଦିର ଅଛି ଅନନ୍ତ ବାସୁଦେବ ମନ୍ଦିର ସେଠିକି ଯାଇଛନ୍ତି।
ନାହିଁ ମୁଁ ଖାଲି ଯୋଉ ଜାଗର ଆମର ଶିବରାତ୍ରି ଜାଗର। ଉପବାସ ସେଇଥିରେ ଯାଇଥିଲି ଭୁବନେଶ୍ଵରରେ ଥିଲାବେଳେ ଜାଗର ଜାଳିବା ପାଇଁ। କି ବାସ୍ନା ସେଠି ଯୋଉ ରା ରାତିରେ ଅରୁଆ ଡାଲମା କି ବାସ୍ନା ଉଷା କରିଥିଲି ନହେଲେ ବହୁତ ଇ ଇଚ୍ଛା ହଉଥିଲା ଖାଇଦବା ପାଇଁ।
ମୁଁ ବି ଯାଇଛି ବହୁତ ଥର ସେଠିକି। ଭଲ ଲାଗେ।
ହୁଁଉଁ। ଆଉ ଆମର ଟିକେ କୋଣାର୍କ ବିଷୟରେ କଣ ଜାଣିଛନ୍ତି କହୁନାହାନ୍ତି ଯୋଉ କଣ ବିଶୁ ମହାରାଣାଙ୍କ ପୁଅ ସେ ଡେଇଁ ପଡିଥିଲେ। ଆଉ ବାରଶ ବଢେଇ ମାନେ ଯୋଉ କାମ କରିନଥିଲେ ମୁଣ୍ଡି ମାରି ପାରି ନଥିଲେ ତାଙ୍କ ପୁଅ ଧରମା। ମୁଣ୍ଡି ମାରିଥିଲେ। ଚନ୍ଦ୍ରଭାଗା ନଦୀକୁ ଡେଇଁଥିଲେ ନା?
ସମସ୍ତେ ତ କୁହନ୍ତି କି ଧରମା ମୁଣ୍ଡି ମାରି କି ଡେଇଁ ପଡିଥିଲେ ଚନ୍ଦ୍ରଭାଗା ନଦୀକୁ। ହେଲେ ଚନ୍ଦ୍ରଭଗା ନଦୀ ତ ବହୁତ ଦୂରରେ ଦେଖି
ସେଇଟା ସେଇଟା ତ କେମିତି ନା ଏ ଘୁଞ୍ଚି ଯାଇଛନି ବୋଧେ?
ଘୁଞ୍ଚି ନାହାନ୍ତି ହୁଏତ ସମୁଦ୍ରର ପତନ ଘଟୁଚି। ସେ ଧୀରେ ଧୀରେ ମାନେ ପଛ ଆଡକୁ ଯାଉଚି ମାନେ ଆ ଯୋଉ ଥିଲା ତା ପାଖାପାଖି। ଆଜିିକାଲି ତ ଅ ଆଧୁନିକ ଯୁଗରେ କେତେ କଣ ହେଇଯାଉଛି ତ ରାସ୍ତା ଘାଟ କରିକିନା ଗଛ ଲଗ ପକେଇକିନା ମାଟି ଦେଇକିନା ଉଚା ଜାଗା କରିକି ସମୁଦ୍ରଟିକୁ ପୋତି ଦଉଛନ୍ତି ସାମ୍ନାରୁ ତ ସେଥିପାଇଁ ସିଏ ବହୁତ ଦୂରକୁ କୁ ଗଲାଣି। କୋଣାର୍କ ମନ୍ଦିର ବହୁତ ମାନେ ପ୍ରସିଦ୍ଧ ଜାଗା ସେଠି ଦୂର ଦୂରରୁ ଲୋକମାନେ ଆସନ୍ତି। ଇଁ ମାନେ ଦେଖିବା ପାଇଁ। ସେ ରୂପ ଭେକ କଳା କାର୍ଯ୍ୟ କାଳୁ କାରୁକାର୍ଯ୍ୟ ସବୁ ଦେଖିବା ପାଇଁ ସେଠି କାଳେ ଓଡିଶୀ ନୃତ୍ୟର ଅ ଛବି ଅଛି ସବୁ ପଶୁ ପକ୍ଷୀ ଦେବା ଦେବୀ ସମସ୍ତଙ୍କର। ଛି ଚକ୍ର ଗଦା ପଦ୍ମ ସବୁ ଅଛି ସେଠି। ଆଉ ଉ। ଉ କୁହନ୍ତି କି ମାନେ ସୂର୍ଯ୍ୟ ଯେତେବେଳେ ମାନେ ଉଦୟ ହୁଅନ୍ତି ପ୍ରଥମ କିରଣ ଯାଇଁକି ତାଙ୍କ ପାଦରେ ପଡେ। କିନ୍ତୁ ତା ଭିତରେ କୌଣସି ଦେବତା ନାହାନ୍ତି। ଥିଲେ ବହୁତ ପୂର୍ବରୁ ଥିଲେ କିନ୍ତୁ ତାଙ୍କୁ ଜଣେ ଏଇ ରାଜା ମହାରାଜା ସମୟରେ ବିଦେଶରୁୁ ଆସି ତାକୁ ଚୋରି କରି ନେଇ ଯାଇଛନ୍ତି କିନ୍ତୁ ବର୍ତ୍ତମାନ ସେଠି କୌଣସି ଦେବତା କି ଦେବି ନାହାନ୍ତି ବାକି ସୂର୍ଯ୍ୟଙ୍କର ମନ୍ଦିର ବୋଲି ପୂଜା କରାଯାଏ କାରଣ ସୂ ସୂର୍ଯ୍ୟ ଉଦୟ ହୁଅନ୍ତି ତ ତାଙ୍କ କିରଣ ଟା ଯାଇ ସେଇଠି ପ୍ରଥମେ ପଡେ। ତ ସୂର୍ଯ୍ୟ ମନ୍ଦିର ବୋଲି ସେ ପ୍ରସିଦ୍ଧ। ଆଉ ଆପଣ ତ ଜାଣିଥିବେ ଯଉଟା କିି ଆମର ସ୍କୁଲ ବହି ମାନଙ୍କରେ ଅଛି। ପିଲାମାନେ ପାଠ ପଢନ୍ତି ଧର ଧରମା ବିଷୟରେ। ସେଥେରେ ଆମେ ଯାହା ପଢିଛେ କି ମାନେ ଧରମା ଛୋଟିଆ ଟା ଥିଲା ବେଳେ ତା ବାପା ଯାଇଥିଲେ ହଁ ନାଇଁ ଛୋଟ ସେତେବେଳେ ଜନ୍ମ ହେଲେ ସେବେଠାରୁ ସେ ପଳେଇଥିଲେ ତିଆରି କରିବା ପାଇଁ। ଯେତେବେଳେ ପିଲା ହେଲା ବାର ବର୍ଷର ତାଙ୍କ ପୁଅ ବାର ବର୍ଷର ହେଲା। ସେତେବେଳ ସେ ବାପାଙ୍କୁ ଦେଖିବ ବୋଲି ଜିଦିକଲା।
ବାଡି ବରକୋଳି ତାଙ୍କର ଦେଇଥିଲେ।
ହଁ ତା ମା ବି ବହୁତ ଚିନ୍ତିତ ଥିଲେ। ହୁଁ କାରଣ ଏଁ କି ଏତେ ବର୍ଷ ହେଲାଣି ବାପା ତ ପୁଅକୁ ଦେଖି ନାହାନ୍ତି ଚିହ୍ନିବ କେମିତି? ତ ସେଥିପାଇଁ ସେ ତାଙ୍କୁ ବାରି ବଳ କୋଳି ଦେଇଥିଲେ କି ତୁ ଏଇଟା ଦେଖେଇବୁ ଯଦି ବାପାଙ୍କୁ ବାପା ଚିହ୍ନିଯିବେ। ନେଇକି ଯାଇଥିଲା। କିନ୍ତୁ ବାରଶହ ବଢେଇ ସେ ମନ୍ଦିରର ଚୁଳି ମାରି ପାଇଲେନି। ସବୁବେଳେ ଚୁଳି ମାରୁଥିବେ ସେ ଭାଙ୍ଗି ଯାଉଥିବ ଠିକ ଠାକ ହଉନଥିଲା। କିନ୍ତୁ ଇଏ ଛୋଟ ବାର ବର୍ଷର ପିଲାଟିଏ
ସେ ଯୋଉ ଧରମା ସିଏ ଗର୍ଭ ଅବସ୍ଥାରେ ଥିଲା ବେଳେ ତାଙ୍କ ପିତାଶ୍ରୀ ଦୂରକୁ ପ ଅ ପଳେଇଥିଲେ ନା ହେଲା ପରେ?
ନାଇଁ ବୋଧେ ଗର୍ଭା ଅବସ୍ଥାରେ।
ଓହୋ ମାଙ୍କ ଗର୍ଭରେ ଥିଲାବେେଳେ ଆଛା ଆଚ୍ଛା ଆଜ୍ଞା।
ତୁଳି ମାରିଲା ଆଉ ଯଦି ଏକଥା ଜାଣିଥାନ୍ତେ ରାଜା ଆ ମୁଁ କହିବା କଥା ରାଜା କଣ ପାଇଁ ବାରଶହ ବଢେଇଙ୍କର ମୁଣ୍ଡ କାଟ କରିଥାନ୍ତେ? ହଁ ସିଏ ସେତେବେଳେ ରାଗିକିନା କହିଦେଇଥିଲେ କି ମାନେ ଯଦି ତମେ କାଲି ଚୁଳି ନ ମାରିବ ତାହେଲେ ତମ ମୁଣ୍ଡ କାଟ କରିବି। ଏମାନେ ବହୁତ ସମୟ ନେଇଯାଇଥିଲେ ନା କିନ୍ତୁ ଯେ ଯେତେବେଳେ ଛୁଆ ଟା ଚୁଳି ମାରିଦେଲା ତ ଏଇଟା ବହୁତ ପ୍ରଶଂସାର ଜିନିଷ। ହେଲେ ସିଏ କଣ ପାଇଁକା ବଳିଦାନ ଦେଇଦେଲା? ଏଠି ଚାହିଁଥିଲେ ବି ତ ରାଜାଙ୍କ ସହିତ ସେ କଥା ହେଇକିନା ସବୁ ସମାଧାନ କରିପାରିଥାନ୍ତେ କି ଆମେ କରିପାଆଇଲୁନି ହେଲେ ମୋ ପୁଅ କରିଦେଲା କି କଣ ଏମିତି କରିକିନା ସେ ଛୁର ଜୀବନ ବି ବଞ୍ଚେଇ ପରିଥାନ୍ତେ ଏମିତି ହେଲାନି କଣ ପାଇଁ? ହୁଏତ ଏମିତି ହେଇନି ସେଇଥିପାଇଁ ଯୋଉଥିପାଇଁକା ସିଏ ଆଜି ଆମର ମନେ ପଡୁଛି କି କଣ?
ନିଶ୍ଚୟ ଆପଣଙ୍କ କଥାରେ ମୁଁ ଏକମତ।
ଆଉ କଣ କୁହନ୍ତୁ?
ଆଉ ଆମର ଜାଣିଛନି କି ଆ ଆଜ୍ଞା ମୋ ପୁ ତ୍ର ଚାଉଳ ବରା ତିଆରି କରିଛନ୍ତି। ଫୋନ ଦେଖିକି ମୁଁ ତାକୁ ଟିକେ ଟେଷ୍ଟ କରିଥିଲି ଆପଣ ବି ଆସି ଗୋଟେ କରନ୍ତୁ କିନ୍ତୁ ତେଲ ଭର୍ତି ହେଇଛି ତା ଦେହରେ। ତେଲ ଭର୍ତ୍ତି ହେଇଛି। କେମିତି
ଢେଙ୍କାନା ଯୋଉ ଦେବଗଡର ଚାଉଳ ବରା ଫେମଶ
ତେଲ ପୁରା ତା ଦେହରୁ ବୋହୁଚି ହେଲା ଆକୁ ଖାଇଲେ
ଉ ହୁଁ ଆଉ
ଏ ଜିନିଷ ଟି କୋଉ ଥରେ ତିଆରି କରୁଛି, ଚାଉଳ ଆଉ। ହୁଁ ଭଲ ଟେଷ୍ଟି କରିଛି କରିଚି ଏଥେରେ ଭଲ ସ୍ଵାଦ ଲାଗୁଚି। ଆପଣ ବି ଗୋଟା ଆ ଟେଷ୍ଟ କରନ୍ତୁ। ଯୋଉ ଚାଖନ୍ତୁ। ଆଉ
ନାଇଁ ଆପଣ ଖାଆନ୍ତୁ।
ଆଉ ଆମର ଜାଣିଛନ୍ତି ଯୋଉ ଜାହ୍ନଗିରି ପାହାଡ ଆମ ଗାଁ ରେ ହେଲା ଶକୁନ୍ତଳାପୁର ହ୍ୟାଲୋ ଶୁଣି ପାରୁଛନ୍ତି?
ହଁ ହଁ ସୁଣିପରୁଚି।
ଆଜ୍ଞା ଆଜ୍ଞା। ଯୋଉ ଆମର ସେଠି ଗୋଡା କାଠ ଜଳୁଛି ସେ କାଠ ଉମ ବନ୍ଦ କର ବନ୍ଦ କର ସେ କାଠ ପୁରା ସବୁ ଜଳିଲେ ସେ ନିଆଁ ପଡିକି ମାନେ ଶୁଣା ହୋଉଚି ଯେ ପୃଥିବୀ ପୁରା ଧ୍ଵଂସ ହେବେ। ଆଉ ସେ ଯୋଉ ଜାହ୍ନଗିରି ପାହାଡରେ ସୀତାମା ଯେତେବେଳେ ତାଙ୍କୁ ରାବଣ ଚୋରି କରିକି ନଉଥିଲେ ସବୁ ଅଳଙ୍କାର ମାନ ସବୁ ଗଦା ପକେଇଥିଲେ ସେଠି ସବୁ ଚିହ୍ନ ଅଛି ଆଉ ହଁ ସେ ବୋହୁତ ସେ ପାହାଡରେ ମାନେ ଆଉ ମାନେ ହନୁମାନ ଅଧେ ସେଇଟା ବହୁତ ବଡ ପାହାଡ ଥିଲା ଆଗୁ ଏଟା ଗନ୍ଧ ମାରଦ୍ ନୁତନ ପାହାଡ ଥିଲା ହେଲା ତା ଦେହରୁ ହନୁମାନ ଅଧେ ଯୋଉ ଲକ୍ଷ୍ମଣଙ୍କ ପାଇଁ ଉଁ ଲକ୍ଷ୍ମଣଙ୍କ ପାଇଁ ଯୋଉ ଦରକାର ଥିଲା ଚେର ମୂଳିକା ସେ ଚିହ୍ନି ପାରିନଥିଲେ ଏଇ ଯୋଉ ବିଶଲ୍ୟକରଣୀ ସେ ସେଇଠୁ ଅଧେ ପାହାଡ ହନୁମାନ ଟେକି ନେଇ ଯାଇଥିଲେ ସେ ପାହାଡରୁ
ହଁ।
ହଁ ବୋହୁତ କିଛି ସେଠି ଅଛି
ଯଦି ଅଧେ ପାହାଡ ନେଇଯାଇଥିଲେ ମୁଁ ଯେତିକି ଜାଣିଛି ପାହାଡ କାଳେ ପାହାଡ କୁ ଯେତେବେଳେ ସେମାନେ ମାନେ ଠିକ ହେଇ ସାଇଲା
ହଁ। ଆପଣଙ୍କ ପୁତୁରା ଯୋଉ ଖାଦ୍ୟ ଏବେ ପ୍ରସ୍ତୁତ କରିଛନି ଏମିତି କଣ ଆ
ଭଲ ଲାଗୁଚି ଭଲ ଲାଗୁଚି।
ମୁଁ ବୋହୁତ ତେଲ ତା ଭିତରୁ ବାହାରୁଛି।
ଆକ୍ଚୁଆଲି ସିଏ ଯୋଉ
ଆପଣ।
ସିଏ ଯୋଉ ପ୍ରୋସେସ ରେ ବନୋଉଛନ୍ତି କାର୍ଯ୍ୟ ପ୍ରଣାଳୀରେ ସେଟା ଉ ଉଚିତ ନୁହେଁ ସେଥିପାଇଁକା ସେ ତେଲ ଗୁଡିକ ତା ଭିତରେ ରହିଯାଉଛି
ହାନିକାରକ ସ୍ୱାସ୍ଥ୍ୟ ପାଇଁ ହାନିକାରକ।
ହଉ ହଉ ଭଉଣୀ ମୁଁ ରହୁଚି।
ଆଜ୍ଞା ଭଗିନୀ ଆପଣ ରଖନ୍ତୁ ଆଉ। ଆଜ୍ଞା ଭଗିନୀ।